ତ ମୁଁ ଅଛି ରଖିବେ, ହା-ହ୍ୟାଲୋ।
ହଁ କୁହ।
କାଟିଦେଲ କି?
ନେଟୱର୍କ ପାଉନି କଟି ଯାଉଛି।
ଓ ହୋ ହଉ ଭାଇ ଆ ଓ ହୋ। କଣ କହୁଥିଲ କଣ ଖାଇଛି ବୋଲି କହୁଥିଲ ନା କଣ? ହୁଁ। ଘରୁ ଆଉ ଅଧା ଘଣ୍ଟା କି ଘଣ୍ଟାଏ ଖଣ୍ଡେ ଭିତରେ ବାହାରିବି ଆଉ। ଆଉ ତମ ଘରଟା ଭାଇ କୋଉଠି କି?
ଆମ ଘର ଯାଜପୁର।
ଯାଜପୁର କୋଉଠି?
କୁଆଖିଆ ଜାଣିଛ?
କୁଆଖିଆ ହଁ।
ସେଇିଲାଇନି
ହଁ ହଁ।
ତମର?
ଆମର ଯାଜପୁର ଜାଣିଛ ଦେଓଙ୍ଗା?
ହଁ ହଁ ଦେଓଙ୍ଗା ଜାଣିଛି।
ଦେଓଙ୍ଗା ଠୁ ଆଉ ଟିକେ ପଛୁକୁ।
ପାଖା ପାଖି ଲୋକ ତାହେନେ। କେତେ କେବଳ ଡିଷ୍ଟାନ୍ସ୍ ଟା ଅଧିକ ଟିକେ।
କୁଆଖିଆ ତମ ଘର ଆମର ବହୁତ ପ୍ରବଳ ବାଟ ହବ ଆଉ।
ହଁ ବା ସେ ମୁଁ ଡିଷ୍ଟାନ୍ସ୍ ଅଧିକ ଇଏ। ଆ ଖାଇଥିଲେ କଣ?
ଖାଇଥିଲି ଆଜି ଅଣ୍ଡା ଭଜା ମିକ୍ସଚର ବାଇଗଣ ଭଜା ବିଲାତି ଭଜା ବଡ଼ିଚୁରା।
ଏଇ ନନ୍ ଭେଜ୍ ହେଇଛି ମଙ୍ଗଳବାରରେ ଆଜି ମଙ୍ଗଳବାର ନା ଶୁକ୍ରବାର।
ଓ ହଁ ମଙ୍ଗଳବାରେ।
କଁ କହିଲ?
ଆଜି ମଙ୍ଗଳବାରେ।
ମଙ୍ଗଳବାରେ ଆଇଁଷ ଖାଉଛ?
ଆ ଟିକେ ଗୋଟେ ମିନିଟ୍ ଲାଇନ୍ ରେ ଥିବ। ତାର। ସାର୍ ଉନ୍ଲକ୍ନୋରେ ସାଲଇଟ୍ କଟିଂ ମେସିନ୍ ଦିଆୟା ଯୋଉ ପାଁ ପାଁହାଚ ‌ପାଖରେ ଯୋଉ କ୍ୟାମେରାଟାଏ ଆଣି ନାହାନ୍ତି ସୁନା କଣ ଘରେ ନାହିଁ ବୋଉ କହିଛିଟି ରାହୁଲ ପାଇଁ ଆର ଆର ଯୋଉ ଆରେ କହୁନୁ ଯା ଆ କୁଆଡେ ଯାଉଛ ଟିକେ ଏଇ ଯୋଉ ହାଲୋ।
ହଁ କୁହ।
ଆଉ ଏବେ କଣ କରୁଛ?
କାଇଁ ଏଇ ଶୋଇଥିଲି ଜଷ୍ଟ୍ ଉଠିଲି।
ଆଉ ଆଉ ପଢାପଢି କ ବଢା ପଢାପଢି କରୁଛ ନା କିଛି କରୁନ ପଢାପଢି?
ହଁ ପଢା ପଢି ଚାଲିଛି ନା ପଢା ପଢି ନକଲେ ହବ କେମିତି। ଡିପ୍ଲୋମା କରିଛି ଡିପ୍ଲୋମା କରିଛି।
ଡିପ୍ଲୋମା କୋଉଥିରେ?
ସିଭିଲି।
ସିଭିଲ୍।
ହୁଁ।
ସିଭିଲରେ କରିଛ?
ତମେ ଡିପ୍ଲମା କରିଥିଲ କି?
କହିଲା ଦେଖିବା ଗୋଟେ କୋଶ୍ଚିନ୍ ପଚାରୁଛି?
କୋଶ୍ଚିନ୍ କଣ?
ଗୋଟେ କଲମ ହେଲା କି।
ହଁ ଆମେ ସାଇଡ ଉପରକୁ ଯାଉନୁ ତେମେ ତଥାପି ପଚାର।
ହେଲା ଗୋଟେ କଲମ ପାଞ୍ଚ ପଚାଶ ବାଇ ଛଅଶହ ପାଞ୍ଚ ପଚ ପଚାଶ ଏମ୍ ଏମ୍ ବାଇ ଛଅଶହ ଏମ୍ ଏମ୍ ତା ଡାଇଗିନାଲ୍ କେତେ ଆସିବ?
ପାଞ୍ଚଶହ ପଚାଶ ବାଇ ଛଅଶହ ଏମ୍ ଏମ୍?
ପାଞ୍ଚ ପଚାଶ ଏମ୍ ଏମ୍ ଆଉ ଗୋଟେ ଘର ଛଅଶହ ଏମ୍ ଏମ୍ ତା ଡାଇଗନାଲ୍ କେତେ ଆସିବ?
ସାଇଟ୍ ଓପରେ ଜାଣିନି ପାଞ୍ଚଶହ ପଚାଶ ଛଅଶହ ଏମ୍ ଏମ୍ ନାଇଁ କି?
ହଁ। ସେଠୁ ନିଅ ମେସିନ୍ ଟା ନିଅ। ଆଉ କହିଲ ଦେଖିବା ହଉଚି ଟେନ୍ ଏମ୍ ଏମ୍ ରଡ଼ ରେ ଲାପିଙ୍ଗ କେତେ ଆସିବ ଟୁଏଲଭ ରଡ୍ ଲାପିଙ୍ଗ କେତେ ଆସିବ? ଟ୍ୱେଣ୍ଟିରେ କେତେ ଲାପିଙ୍ଗ୍ ଆସିବ?
ମୁଁ ତ ସାଇଟ ଉପରେ ଯାଇନି ତମକୁ କଣ ଆନ୍ସର ଦେବି।
ଏଇଟା ତ ଥାର୍ଡ ଇଅର୍ ହେଲା।
ଧର ସେଣ୍ଟର ରୁ ଗଲେଇ ଗୋଟେ ରାଉଣ୍ଡ ହବ ଗୋଟେ ଟାଙ୍କି ହେଲା କି।
ହୁଁ।
ରଡ୍ ଭିଡା ଯିବ ସେଣ୍ଟର ରୁ ଚାରି ମିଟର ଚାଲ ସେଇଠି ଅଛି ଛି କେବୁଲ୍ ସେଣ୍ଟର ରୁ ହଉଛି ଚାରି ମିଟର ହବ ତାର କରିବା କେତେ ଲାଗିବ କେତେ ପ୍ଲାଏ ଲାଗିବ କେତେ ଏମତି ଏଇ ଯୋଉ କହନ୍ତି ହାଇଟି ହଉଛି ହବ
ତମେ ଏ ପାଠ ଜାଣିଛ ନା? ଏକାଥରେ ଲାଷ୍ଟ ବିଷୟ ପାଠ ପଚରୁଚ ମତେ। ସେ ପାଠ ଆମେ ଏବେ ପଢିବା କଥା।
କେତେ ଏମ୍ କ୍ୟୁ କଂକ୍ରିଟ ଆସିବ ସେତି କର ଦେଖିବା କହିଲ।
ଏ ତମେ ଯୋଉ ପାଠ ପଚା ଏଇ ପାଠ ଏବେ ପଢ଼ିବାର ଫିପ୍ଥ ସିକ୍ସଥ ପଢିଆ କଥା। ତମେ ପଚାରୁଛ ମୁଁ ଯୋଉଟା ନଜାଣି ଥିବି ସେ ମୂଳରୁ ମତେ ପଚାରିଲଣି କଲମ ବି ମେଡ୍ ସାଇଟ ଭିଜିିଟ୍ କେବେ କରିନୁ ଆମେ।
ଆଉ ଗୋଟେ ହଉଛି ତିନିଶହ ତିନିଶହ ଗୋଟେ ବିମ୍ ହେଲା କି?
ଭାଇ ଟିକେ ଲାଇନରେ ଥ କି?
ହଁ।
ଆଉ କୁହ।
ଆଉ ଗୋଟେ ଦେଖିଆ କହିଲ ମାନେ ମାନେ କଲମ୍ ର କେତେ କଭର ରହିବ? ବିମ୍ ର କେତେ କଭର ରହିବ? ସ୍ଲାବ୍ ର କେତେ କଭର ରହିବ? ଆଉ ହଉଛି ପୁଟିଂ ର କେତେ କଭର ରହିବ? ଆଉ ଫ୍ଲୋରିଂ ର କେତେ କଭର ରହିବ?
ମୁଁ ଭାଇ ଜାଣିନି। ସାଇଟ୍ ଭିଜିଂ କରିନି ପଢା ହେଲେ କହିବି ସିନା କଣ। ଆମର ଏବେ ଖାଲି ଥିଓରୀ ହଉଛି। ପ୍ରାକ୍ଟିକାଲ କିଛି କରା ହଉନି।
ଆଉ ଅଟୋ ଲେବୁଲ ମେସିନ୍ ଜାଣିଛ?
ଅଟୋ ଲେବୁଲ ମେସିନ୍ କଣ?
ଅଟୋ ଲେବୁଲ ମେସିନ୍ ଯୋଉ ସର୍ଭେ ହୁଏ ତା ପଏଣ୍ଟ ଦିଆଯାଏ।
ନା ଆମର ସର୍ଭେ ଫେ କିଛି ହେଇନି ଆମର ଏଇ ଫିପ୍ଥି ସିକ୍ସଥ ହେଲା ସେଇଆ ଅନୁସାରେ ପ୍ରାକ୍ଟିକାଲ ହବ ଏବେ। ତମେ ଡିପ୍ଲୋମା ନେଇଥିଲ କି?
ଡ ଡ୍ର ଡ୍ରଇଂ ଦେଖିଲେ କୋଉଠି କେତେ କଣ କରିପାରିବ?
ଡ୍ରଇଁ।
ହଁ।
ହଁ କରିଦେବି ଶିଖିଛି ଟିକେ ଟିକେ
ଟିକେ ଟିକେ ନୁହଁ ମାନେ ଡ୍ରଇଂ ଦେଲେ ମାନେ ତମେ କାମ କରିଦେଇ ପାରିବ ଡ୍ରଇଂ ଦେଖେଇଲେ ତୁମକୁ।
କଣ କହି?
ଡ୍ରଇଁ ଦେଖେଇଲେ ହଉଛି କାମ କରିଦେଇ ପାରିବ।
ମୁଣ୍ଡ ବିନ୍ଧୁଛି। କରଦେବି ଟିକେ ପୁରା ଶିଖିନି ଶିଖିବାକୁ ପଡିବ ନା। ଫିଥ ସିକ୍ସ ହେଲା ଆମର ଏବେ ସବୁ ଶିକେଇବେ।
ଶୁଣୁନଥିଲି କେବେ ବି।
କଣ କହିଲ?
ତମେ ଯୋଉ କୋଶ୍ଚିିନ ପଚାରିଲ ମୁ ସେ କୋଶ୍ଚିିନ ଗୁରା ଶୁଣି ନଥିଲି।
ସେଇରା ପଡିବ ସେଇରା ନହେଲେ ସିବିଲ ଡିପ୍ଲୋମା କରିକି କିଛି ଲାଭ ନାଇଁ ଡିପ୍ଲୋମା କରିକି ଘରେ ବସିବ।
ହଁ ସାଇଡ୍ ଭିଜିଟ ଆମର ଟୋଟାଲ ହେଇନି ଏଇ ଫିଫଥ ସିକ୍ସଥ ହେଲା ସାଇଡ୍ ଭିଜିଟ ହବ ସବୁ କରା ଯିବ।
ବାସ ସେଇଥିରେ ଟିକେ ନଜର ରଖିବ ସବୁବେଳେ।
ହୁଁ।
ଆଉ ନହେଲେ ତୁମେ ସିଭିଲ୍ ଡିପ୍ଲୋମା କରି ଘରେ ବସିଥିବ ଏଇ ସିଭିଲ ରହି ସିଭିଲ ଲାଇନ ରେ ତ କରିବ ନା କାମ।
ହୁଁ।
ଆଉ ଆଉ ସେଇ କାମଟାରେ ତମେ ଯଦି ନ କରିପାରିବ ତମକୁ କମ୍ପାନୀ କଣ ପାଇଁ ରଖିବ ମତେ ତମେ କହୁନା। ସେଇ କାମ ଉପରେ ଫୋକସ
ହୁଁ।
ଆଉ ଅଲଗା ପଢାପଢିରେ ତମେ ହେରା କିଛି ପାରିବନି ହେରା କିଛି ଦରକାର ନାହିଁ ତମର ଏଇଟା ହଉ ତମର ଏ ଯୋଉ ଏଇଟା ହଉଛି ସେଇଟା ତମ କାମ ଏଇ କାମଟା ଜାଣିଥିଲେ ତମେ ହଉଛି ସାଇଡ ରେ ତମକୁ ଜବ ଦିଆଯିବ କାମ କରେଇ ପାରିବ ପିଲାଙ୍କୁ ଡ୍ରଇଂ ଦେଖିକି।
ହଁ।
ଏୟା ହଉଛି ତା ସିଷ୍ଟମ ଟା ଡିପ୍ଲୋମା କରିବ ହଁ କିଛି ଫାଇଦା ହବନି ଯଦି କାମ ବିଷୟରେ ନ ଜାଣିବ।
ଡିପ୍ଲୋମା ଡିପ୍ଲୋମା କରିଥିଲ ତମେ?
ଶନା।
ନାଁ।
ହଁଅଁ।
ଓ ସେଥିପାଇକି ଏତେ ସାରା କୋସଚୀନ।
ମୁଁ କରିନିଁ ଡିପ୍ଲୋମା।
ଆଉ।
କରିଛି ଡିପ୍ଲୋମା ହେଲେ ଟିକେ ଅଲଗା ପ୍ରକାରର ଟିକେ କରିଛି ଆଉ।
ଅ ହୋ।
କାରଣ ମୁଁ କେତେବେଳେ କହିଦେବି କଲରେ ହେଲା କେତେ, ଆ ଡିପ୍ଲୋମା କରିଚି ଆଇ ଟି ଆଇ କରିଚି।
ସବୁଆଡୁ
ମାନେ ହଉଛି ତମେ ପ୍ଲସ ଟୁ କରିଚି।
ହୁଁ
ବୁଝିଲ ନା -ଆଉ ହଉଛି ଡିପ୍ଲୋମା କରିଚ ମାନେ ହଉଛି ଏଇଥିରେ ମାନେ ଫୋକସ କର, ନହଲେ କିଛି କରିପାରିବନି। ତମେ ବୋଧେ ମୋ ବୟସରେ ସାନ ହବ, ସେଇଥିପାଇଁ ମୁଁ ତମକୁ କହିଲି ଖରାପ ଭାବିବନି ଭାଇ।
ନାଇ ମ, ଭଲ ପାଇଁ କୁହାହେଇଛି, ଖରାପ
ନା ତମେ କହିଲ ତ ମୁଁ ସେଇଥିରେ ହେଉଛି ଡିପ୍ଲୋମା ସିବଭିଲ କରୁଛି, ସେଇଥିପାଇଁ ପଚାରିଲି କୋସଚିନି ଖରାପ ଭାବିବ।
ନା ନା ଯିଏବି, ସେ ପଚାରିବ ତମେ କଣ? ଯିଏବି ପାଇନେ ସିଏ ପଚାରିବ।
ଆଉ ଦେହ ପା ସବୁ ଭଲ ଅଛି।
ହଁ ଅଁ
ଓ ହ
ଆଉ କଲେଜ ଯାଉଛ ନା ଯାଉନ?
କଲେଜ ଏବେ କ୍ଲାସ ଷ୍ଟାଟ ହେଇନି, ଏକ ତାରିଖ କହିଚନ୍ତି କ୍ଲାସ ଷ୍ଟାଟ ହେବ। ସେ ଯାଉ କଣ ହଉଛି ଆଡମିସନି
କୋଉ କଲେଜ? ଓ ହ ଭୁବନେଶରରେ। ସେଠି ରହୁଛ?
ହଁ ଅ
ହଷ୍ଟେଲରେ ନା ମେସ ଅଲଗା ରଖି ରହୁଛ?
ହଷ୍ଟେଲ ରେ ମେସ ନା ନା ରୁମ ନେଇଗଲେ ପାଠ ପ ନଉଛିି ଟିକେ ପଢେଇ ହଉଛି। ଆଉ ସେଟା ପାଣିପାଗକୁ ଭଳିଆ
ସକାଳୁ ଛାଡି ଯାଇଥିଲା ସେଥିପାଇଁ ଯୋଉଠି
କଣ କହିଲ?
ଏ ବର୍ଷା ହଉଛି ସାରିଲା ପରେ ଡିଉଟିକି ପଳେଇ ଆଇନି। ହଉ ବ ଡିଉଟି ନ ଆସିଲେ ନହବ।
ହୁଁ ଉଁ
କ କଣ ନହବ ତ ନା ମାନେ ପଇସା ର ସେମିତି କିଛି ନାହିଁ, ମୁଁ ନ ଆସିଲା ମାନେ ଚିଲା ହଉଛି। ବାସ୍ କାମ କିଛି ହେଇପାରିବନି, ପିଲା ଆସିଲେ କଣ କରିବେ? ନ ଆସିଲା ମାନେ
ହୁଁ
ପିଲା ଆମର କେତେ ପିଲା ଆଣିଛ, ସତୁରି, ପଞ୍ଚସ୍ତରି, ଅଶୀ ଏମିତି ପିଲା, ତାଙ୍କୁ ଡେଲି ଚରେଇବାକୁ ପଡୁଛି ହଁ ଏମିତି ଗାଈଛି ଏମିତି ଚରୁହନ୍ତି ଗାଈ ଛେଳି ମେଣ୍ଢା ମଇଁଷି ସେମିତି ତାଙ୍କୁ ଚରେଇବାକୁ ପଡୁଛି।
ତା କାମ କଣ କରୁଛି ହେଠି?
ସୁପରଭାଇଜର ପା
ଆଉ ସୁପରଭାଇଜର।
ପିଲା କଣ ନାମ ସବ ଦଉଛ।
କ୍ଲାମ୍
ଓ ହୋ
ହ୍ୟାଲୋ।
ହଁ।
ଏଇ ଏରା ଖୋଲିଦିଅ ଏଇ କ୍ଲାମ୍ପରା। ଏଇ କ୍ଲାମ୍ପ ରା ଖୋଲିଦିଅ, ଭାଇ ଏଇ କ୍ଲାମ୍ପ ରା ଖୋଲି ଦିଅ। ଭିତରଟା ଏଇ କ୍ଲାମ୍ପ ରା ଖୋଲିଦିଅ ହଉଚି ଲଗେଇଦବ ହେଇଯିବ। ଆଉ ଗୋଟେ ରେଞ୍ଚି ଆଣିଲ ଆଣିଲ ଗୋଟେ ରେଞ୍ଚି ଟିକେ କାମ ସେଠି ଏଇନା ଆଉ ରେଞ୍ଚି କାମ ନାହିଁ ବା। ଆ ସେଇ ଚାରି ଛଅ ଟା କ୍ଲାମ୍ପ ଫାଷ୍ଟ୍ ଖୋଲିଦିଅ ତାପରେ କଣ ଫୋନ୍ କରିବେ? କିରେ ସେଠି ଆସୁଛି ଯଦି ସେଠି ପାଖରେ ଟାଣ ବିମ୍ ଅଛି ତ, ଆଁ? ହଁ ସେଇଠୁ ଗୋଟେ ବିମ୍ ଅଛି। ଏଟା ଗୋଟେ ସେଟା ଗୋଟେ ତା ଆଗଟା ଗୋଟେ। ଏଟା ହଉଛି କେତେ ଜାଣିଛନା ସାତ ମିଟର କେତେ ଅଛି ବିମ୍ ଟା। କୋଉଟା ଏଇଟା? ଲମ୍ବା ଟା।